ହ୍ୟାଲୋ, ହାଲୋ, ହଁ ଶୁଭୁଛି ତ?
ହଁ ଟିକେ ଅଳ୍ପ ଶୁଭୁଛି ବେଶୀ କାଇଁ ଜୋର ଶୁଭୁନି।
ଏବେ ଶୁଭିଲା।
ହଁ, ହଁ, ଶୁଭିଲା ଏବେ।
ଆପଣ ଏବେ କଣ କରୁଛନ୍ତି।
ମୁଁ ଏବେ ଜଷ୍ଟ ମନ୍ଦିର ଯାଇଥିଲି ବୁଝିଲେ କି ମନ୍ଦିର ଯାଇଥିଲି ମାନେ ଆମର ଜଗନ୍ନାଥ ଆଶ୍ରମ! ଜଗନ୍ନାଥ ଆଶ୍ରମରୁ ଆସିକି ଏବେ ମୁଁ ଜଷ୍ଟ ପହଞ୍ଚିଲି।
ଓହୋ ମୁଁ ବି ଏବେ ସବୁ କାମ ଦାମ ସାରିକି ଆସିଲି। ସେଇ ଯୁଗୁରୁୁ ଆଉ ଏବେ ଟିକେ ଲେଟ୍ ହେଇଗଲା ଆଉ।
ସେ କଣ କି ଜଗନ୍ନାଥଙ୍କ ମ୍ୟାଡ୍‌ମ ମୁଁ ସନ୍ଧ୍ୟାବେଳେ ପ୍ରତିଦିନ ଯାଏ। ସେଠି ତାଙ୍କ ଜଗନ୍ନାଥଙ୍କ ପାଖରେ ଆଳତି ହୁଏ ହୁଁ। ଆଳତି ଦେଖିକି ମାନେ ଆଳତି ସେଠି ହୁଏ ଆଳତିରେ ଏ ଜଗନ୍ନାଥ ସୁଭଦ୍ରା ଆଉ ବଳଭଦ୍ରଙ୍କର ଆଳତି ହୁଏ। ଆଳତିୀ କରିସାରିଲା ପରେ ମୁଁ ବି ବାଜା ବଜାଏ ଆଉ ତାପରେ ଲକ୍ଷ୍ମୀଙ୍କର ହୁଏ ତାପରେ ବିମଳାଙ୍କର ବି ହୁଏ। ହଁ, ଆଉ ତାପରେ ହୁଁ, ଦେଖିକି ତାପରେ ମୁଁ ହଁ ପୁଣି ତାପରେ ଯାଇ ଶିବ ମନ୍ଦିରରେ ଆଳତି ହୁଏ। ଆଉ ଆଳତି କରିକି ତାପରେ ଆମେ ନାମ ସଂକୀର୍ତ୍ତନ କରାଯାଏ। ହୁଁ। ବୁଝିଲେ କି ନାମ ସଂକୀର୍ତନ ନାମ ସଂକୀର୍ତ୍ତନ ହୁଏ। ତାପରେ ହରେକୃଷ୍ଣ ହରେ ରାମ କରିସାରିଲା ପରେ ତାପରେ ଭାଗବତ ପଢାଯାଏ। ଭାଗବତ ପଢା ସରିଲା ପରେ ତାପରେ ମୁଁ ଘରକୁ ଆସେ ଏବେ ଜଷ୍ଟ ଆସି ପହଞ୍ଚିଲି। ପହଞ୍ଚିଲେ। ଆସିକି ଟିକେ ଚାହା ପିଉଛି ବସିକି ଆଉ ଆପଣ ତ ଫୋନ କଲେ ଆଉ କଣ କୁହନ୍ତୁ?
ହଁ ମୁଁ ବି ସବୁ କାମ ଦାମ ସାରିକି ଆସିକି ବସିଲି। ଆଉ ମୁଁ ଶୁଣିଥିଲି ସେଇ ଯୋଉ ଜଗନ୍ନାଥ ଆଶ୍ରମରେ ଗୋଟେ ଶିବଙ୍କ ଙ୍କ ର ଗୋଟେ ମନ୍ଦିର ଅଛି ତା ନା କାଶୀ ବିଶ୍ଵନାଥ ସେଇଠି କଣ ଯାହାବି ମାଗିବ ସବୁ ପୂୁରଣ ହୁଏ ମୁଁ ଶୁଣିଥିଲି ଏଇଟା କଣ ସତ?
ଶୁଣନ୍ତୁ। ଲୋକ ମନ୍ଦିର କାହିଁକି ଯାଆନ୍ତି ନିଜ ମନକୁ ଶାନ୍ତ କରିବା ପାଇଁ ଆଉ ଭଗବାନଙ୍କୁଁ କିଛି ମାଗିବା ପାଇଁ ଯେ ପ୍ରଭୁ ମୋତେ ଶାନ୍ତିରେ ରଖ ମୋତେ ଭଲରେ ରଖ। ଯଦି ତମେ ଠିକ ଭକ୍ତିଭାବ ନେଇକି ଯାଉଥିବ ଯିଏ ମନରେ ଶୁଦ୍ଧ ଚିନ୍ତାଧାରା ନେଇକି ଯାଉଥିବ ତାହେଲେ ଯ ଠାକୁରଙ୍କୁ ତମେ ଦୁଃଖ ଜଣେଇଲେ ଠାକୁର ନିଶ୍ଚିତ ତମର କାମନା ପୂରଣ କରିବେ ଆଉ ଯଦି ତମେ ଖରାପ ମନ ନେଇ ଯାଉଥିବ ଆଉ ମନ ଭିତରେ ହିଂସା ରାଗ ରଖିକି ଯାଉଥିବ ତେଣୁ ଠାକୁର ଏଠି ତମ ଉପରେ ଖରାପ ଭାବିବେ ଯେ ଲୋକ ମାନେ ମୋ ପାଖକୁ ଆସୁଛି ଏମିତି କଣ ଗୋଟେ ହିଂସା ମନୋଭାବ ନେଇକ ସବୁ ଲୋକଙ୍କ ଉପରେ ରହୁଛି। ତେଣୁ ସବୁବେଳେ ଶୁଦ୍ଧ ଚିନ୍ତାଧାରାରେ ଭଲ ଚିନ୍ତାଧାରାରେ ଲୋକଙ୍କର ଭଲ ହଉ। ଯେ ମୁଁ ଏକା ସବୁ କରିଦେବି ଧରିବି ଅନ୍ୟମାନେ କେହି ନ କରନ୍ତୁ ସେମିତି ନୁହଁ। ଦେଶ ବାସୀ ଭଲରେ ରୁହନ୍ତୁ ଏ ପୃଥିବୀର ଲୋକ ସବୁ ଭଲରେ ରୁହନ୍ତୁ। ଏମିତି ଆଉ ମନୋବତ ନେଇ ଠାକୁରଙ୍କୁ ଜଣେଇଲେ। ଠାକୁର ନିଶ୍ଚିତ ତମ କଥା ଶୁଣିବେ ଆଉ ତମ ମନସ୍କାମନା ପୂରଣ କରିବେ।
ହଁ ତାପରେ ସେ ମନ୍ଦିରରେ ବି ବହୁତ ଭଲରେ ଆଳତି ହୁଏ। ମୁଁ ସେଇଟା ମାନେ ଏଇ ଯୋଉ ଅ ସେଇ ଜଗନ୍ନାଥ ଆଶ୍ରମରେ ଯୋଉ ହୁଏନି। ଅଷ୍ଟମ ପରି ସବୁ ମାନେ ସବୁ ବର୍ଷ ହୁଏ। ସେଇ ଏଠିକି ମୁଁ ଯେତେବେଳେ ଯାଇଥିଲି ସେଇଠି ତାର ସକାଳ ଆଳ ଟି ବହୁତ ଭଲ ବି ହୁଏ ତାପରେ ସେ ଅଷ୍ଟମ ପରି ଟା ବି ବହୁତ ଭଲରେ ହୁଏ। ତାପରେ ସେଇ ଅଷ୍ଟମ ପାରିରେ ଆ ମାନେ ଯୋଉମାନେ କଳସ ବୁଡେଇଥିବେ ସେଇଦିନ ସେମାନେ ସବୁ ତାଙ୍କ ପାଇଁ ଭୋଜି ହୁଏ ତାପରେ ସେଇ ଦି ଦିନ୍‌ ସେମାନଙ୍କ ପାଇଁ ଖାଲି ହୁଏ। ତା ପରଠାରୁ ଲୋକମାନଙ୍କ ପାଇଁ ସବୁ ହୋଜି ହୁଏ। ଆଉ ଲାଷ୍ଟ ଦିନ ଖେଚିଡି ଭା ମାନେ ଯୋଉ ଖେଚିଡି କରନ୍ତି। ତାପରେ ଡାଲମା କରନ୍ତି। ତାପରେ ଖଟା ଖିରି କରନ୍ତି। ସେଇ ଖେଚୁଡି ଡାଲମା ଖଟା ଖିରି ଟା ବହୁତ ଭଲ ଲାଗେ। ତାପରେ ଯୋଉ ଅ ମାନେ ଯୋଉ ପଞ୍ଚୁକ ପାଞ୍ଚ ଦିନ୍‌ ଯୋଉ ସେଇଥିରେ ମୁଁ ସବୁବେଳେ ସଖାଳୁ ମାନେ ପାଏ ମୋ ଆମ ଉପର ଘର ଗୋଟେ ଆଣ୍ଟି ଅଛନ୍ତି ସେ ଆଣ୍ଟିଙ୍କର ମୋର ଡେଲି ଚାରିଟାରୁ ଉଠିକି ଶିବ ମନ୍ଦିର ଯିବୁ ଶିବ ମନ୍ଦିରରେ ପୂଜା କରି ସାରିଲା ପରେ ଜଗନ୍ନାଥ ଆଶ୍ରମର ଆଳତୀ ଦେଖିବ ଆଳତୀ ଦେଖିକି ସେଇଠି ଦର୍ଶନ କରିକି ଦୀପ ଧୂପ ଜାଳି ଆସିବୁ ତାପରେ ସେଇଠି ଗୋଟେ ଫୁଲ ଦୋକାନ ଅଛି ସେଇ ଫୁଲ କୁ ସେଇ ଦୋକାନରୁୁ ଆମେ ଫୁଲ ନେଇକି ଆସିକି ଘରେ ପୂଜା ପୂଜି କରୁ।
ହଁ ଯେ ଯୋଉ କହିଲେ ଅଷ୍ଟପହରି ହୁଏ ଲାଷ୍ଟ କୋଉ ଯଜ୍ଞ ହୁଏ ଜାଣିଛନ୍ତି ଆପଣ ଗୋଟେ ବର ଯଜ୍ଞ ହୁଏ? ମାନେ ବହୁତ ହଁ ବହୁତ ମାନେ କଳସ ଯାତ୍ରା ହୁଏ। ବଡ଼ ଯଜ୍ଞ ଗୋଟେ ହୁଏ ଯ ଜ୍ଞ ଆଉଥିରେ ବହୁତ ଲୋକ ନଡିଆ ଠୁ ବିଭିନ୍ନ ଜିନିଷ ପକାନ୍ତି ହଁ ତାପରେ ତିନି ଦିନ ଧରି ଭୋଜି ପୁରା ଅନବର୍ତ ଗାଧୁଆ ବେଳଠୁ ଲାଗିଥିବ ରାତି ବାରଟା ପର୍ଯ୍ୟନ୍ତ ଭୋଜି ଚାଲିଥାଏ। ହୁଁ ଆପଣ ଜାଣିଛନ୍ତି ତରେ ନାଇଁ?
ହଁ ମୁଁ ଜାଣିଚି ଲାଷ୍ଟ ଦିନ କିନ୍ତୁ ଭଲରେ ଯ ମାନେ ପୁରା ବଡ଼ କରି ଯଜ୍ଞ ଟା ହୁଏ ଆଉ ଆମର ବି ଏବେ ଗୋଟେ ନୂଆ ଗାଡି କିଣା ହେଇଥିଲା। ସେଇ ଗାଡି ଟା ବି ସେଇଠି ପୂଜା ହେଇଥିଲା ଆଉ ସେଇ ନନା ମାନେ ଏତେ ଭଲ ଯେ ମାନେ ଗାଡି ପୂଜା କଲେ ସେମାନେ ଟୋଟାଲି ପଇସା ବି ମାଗିଲେନି କିନ୍ତୁ ଆମେ ଦେଇକି ଆସିଲୁ କାରଣ ଆମେ ତ ମାନେ ସେମାନେ କଷ୍ଟ କରିକି ତାଙ୍କର ଟାଇମ୍ ମାନେ ତାଙ୍କର ସମୟ ଆ କାଢିକି ଗାଡି ଟା ଆସିକି ପୂଜା କଲେ ତାଙ୍କର ଏତେ ସବୁ କାମ ବି ଥିଲା ସେ ଯୁଗରୁ ଆମେ ଦେଇକି ଆସିଲୁ ନହେଲେ ମାନେ ଅ ମାନେ ପାପ ତ ଲାଗିଥାନ୍ତା ନା କାରଣ ସେ ଯୋଉ ସବୁ ତାଙ୍କର କାମ ଥାଇକି ସେ ଯୋଉ ଆସିକି ଆମ ମାନଙ୍କର ସବୁ ଗାଡି ପୂଜା କରୁଛନ୍ତି ସେଇ ଯୁଗରୁ ଆମେ ଦେଇ ଦେଇକି ପଳେଇ ଆସିଲୁ ତାପରେ ସେଇଠି ଆମେ ଗାଡି ପୂଜା କଲୁ ଗାଡି ପୂଜା କରି ସାରିଲା ପରେ ଘରକୁ ଫୁଲ ନେଇକି ଆସିଲୁ ତାପରେ ଗୋଟେ ତାରିଣୀ ମନ୍ଦିରରେ ନେଇକି ପୂଜା କଲେ ଆଉ ଯୋଉଦିନ ଆମର ଗାଡି କିଣା ହେଇ ଥିଲା ସେଇଦିନ ମ ଘରେ ବି ପୂଜା ହେଇ ଥିଲା ଟିକେ। ତାପରେ ବି ସେ ଜଗନ୍ନାଥ ଆଶ୍ରମ ଟା ବି ବୁହୁତ୍ ଭଲ ଆଉ ଶିବ ମନ୍ଦିରରେ ତ ଏବେ କାଇଁ ଆଉ ଗାଡ଼ି ପୂଜା ହଉନି ଆଗରୁ ହଉଥିଲା। ମେଘେଶ୍ୱରରେ ହଉ ହେଲେ ଏବେ ଆଉ କାଇଁ ହଉନି। ଏବେ ଜଗନ୍ନାଥ ଆଶ୍ରମରେ କରୁଛନ୍ତି।
ଆଓ ଏବେ ସେଇ ଆଶ୍ରମରେ ଶିବ ବିବାହ ହେଇଥିଲା ଜାଣିଛ ତମେ? ଶିବ ବିବାହ ସେଠି ହୋଇଥିଲା।
ହଁ ଶିବ ବିବାହ ହେଇଥିଲା ସେଠି ଭୋଜି ବି ହେଇଥିଲା। ଆଉ କାଲି ଶିବ ବିବାହର ରିସେପସନ ବି ଆମେ ଖାଇଆକୁ ଯାଇଥିଲୁ ମେଘେଶ୍ଵର ମନ୍ଦିରରେ। ସେଇଠି ଭାତ, ଡାଲମା, ଖଟା, କ୍ଷୀରି କରିଥିଲେ। ଆଉ ସେ କିନ୍ତୁ ଉଁ ଭାତ ଉଁ ଦୋଉ ଡାଲମା, ଖଟା, କ୍ଷୀରି ଭଲ ଲାଗୁଥିଲା। କିନ୍ତୁ କ୍ଷୀରି ଟା ମାନେ ଯୋଉ ଛୋଟ ଛୋଟ ଗିନାରେ ଯୋଉ କ୍ଷୀରି ଦିଅନ୍ତିନି। ସେତିକି ହିଁ ସେ କ୍ଷୀରି ମାନେ ଗୋଟେ ଗୋଟେ ଡଙ୍କି। ମୁଁ ଭାବୁ ମୁଁ ତ ଭାବୁଥିଲି ଡାଲମା ଫୁଣି ନେଇ ଆସିବି ଡାଲମା ଖାଇସାରି ପୁଣି ଥରେ କ୍ଷୀରି ନେଇ ଆସିବି। କିନ୍ତୁ ମୁଁ ଆଉ ସେମିତି କଲିନି କାରଣ ମୁଁ ଯାହା ସହିତ ସବୁ ଯାଇଥିଲି ସେମାନେ ସବୁ ପଳେଇ ଆସିଥିଲେ ସେଇଥିପାଇଁ ମୁଁ ଆଉ ଗଲିନି। ଦାପରେ ଡାଲମା, ଖଟା, କ୍ଷୀରିଟା ବହୁତ ଭଲ ଲାଗୁ ଥିଲା ଖାଲି ଭାତ ଟିକେ ଚାଉଳିଆ ଚାଉଳିଆ ଲାଗୁଥିଲା। ଆଉ ଆଉ ସେଇଠି ବି ବହୁତ ଭଲ ସଜାସଜି ହେଇଥିଲା ତାପରେ ଜଗନ୍ନାଥ ଆଶ୍ରମରେ ଯେଉ ଶିବ ବିବାହ ହେଇଥିଲା ସେଇଠି ବି ଭୋଜି ଭାତ କରିଥିଲେ। ସେଇଠି ଭାତ କରିଥିଲେ ଡାଲମା କରିଥିଲେ ତାପରେ ଏଇ ଯୋଉ ପୋ ଳ ଆଳୁ ରସା ସେଥିରେ ସୋଲେ ପଡ଼ିଥିଲା ତାପରେ ପନିର ବି ପଡ଼ିଥିଲା। ତାପରେ ଖଟା କରିଥିଲି କ୍ଷୀରି କରିଥିଲେ। ଆଉ ସବୁ ସାଲାଟ୍ କରିଥିଲେ ଆଉ।
ହଁ ହେଟି ଭୋଜି ହେଇଥିଲା ତର ଏତେ ଲୋ ବହୁତ ଲୋକ ହେଇଯାଆନ୍ତି ଖାଇବା ପାଇଁ। ତେଣୁ ବହୁତ ଭକ୍ତ ଆସନ୍ତି ତେଣୁ ସମସ୍ତଙ୍କ ପାଇଁ ରୋଷେଇ କରି ଦବା ପାଇଁ ଆ ମାନେ ଲୋକ ଦୋକ ଜଗନ୍ନାଥ ଆଶ୍ରମରେ ହେଦିନ ଲୋକ ଅ ରୋଷେଇବା ପାଇଁ ରଖିଥିଲେ ସେମାନେ ରୋଷେଇବାସ ଭଲରେ କରି ଦେଇଥିଲେ ବହୁତ ସାରା ଲୋକ ଖାଇଥିଲେ ମୁଁ ବି ଯାଇଥିଲି ମଧ୍ୟ ହେଟି ଖାଇକି ଆସିଲି ଆଉ ଶିବଙ୍କର ବିବାହ ହେଲା ଆଉ ଯେମିତି ବିବାହ ହୁଏ ସବୁ ବିବାହର କନ୍ୟା ପକ୍ଷ ଉଁ ଆଉ ବର ପକ୍ଷ ସବୁ ଆସିଥିଲେ ବାହାଘର ହେଲା ତାପରେ ବରଯାତ୍ରୀ ମାନେ ସବୁ ଯେମିତି ଭୋଜି ଖାଆନ୍ତି ଭୋଜି ଖିଆ ହେଲା। ପୁଣି ଯୋଉ ରିସେପସନ ତାଙ୍କର ଯୋଉ ବିବାହର ଚତୁର୍ଥୀ କର୍ମ ହୁଏ ସେମିତିକା ଚତୁର୍ଥୀ କର୍ମ ହେଲା ତାପରେ ସେଦିନ ଭୋଜି ହେଲା କାଲି ମେଘେଶ୍ଵର ମନ୍ଦିରରେ ପହର ଦିନ ଥିଲା ଆମର ଚ ଚୁଦି କର୍ମ ସରିଗଲା ପରେ କାଲି ମେଘେଶ୍ଵର ମନ୍ଦିରରେ ଉଁ ଉଁ ଭୋଜି ଭାତ ହେଲା। ରିସେପସନରେ ଭୋଜି ଟା ହେଲା ଆଉ ମିନିମମ୍ ଚାରି ପାଞ୍ଚ ହଜାର ଲୋକ ଖାଇଲେ। ମାନେ ଏତେ ଲୋକଙ୍କୁ ସମ୍ଭାଳିବା କେତେ କଷ୍ଟ ଚିନ୍ତା କରେ ଏଡ଼େ ବଡ଼ ଭୋଜି କଲେ। ଆଉ ଯୋଉ ଦିନ ଚତୁର୍ଥୀ ହେଇଥିଲା ସେଦିନ ବରଗଡ଼ ଛକରେ ନୀଳକଣ୍ଠେଶ୍ଵର ମହାପ୍ରଭୁଙ୍କର ହେଦିନ ରିସେପସନ ଭୋଜି ହୋଇଥିଲା ହଁ ଆଉ ସେଠି ଭୋଜି ଭାତ ହେଇ ବହୁତ ଲୋକ ବି ଖାଇଥିଲେ। ଆଉ ତେଣୁ ଦୂର ଦୂର ଜାଗା ଯାଇ ହୁଏନି ଆମର ଏଇ ପା ଏକ ହୁଏ ମେଘେଶ୍ଵର ମନ୍ଦିର ଜଗନ୍ନାଥ ଆଶ୍ରମ ଆମେ ସେଇ ମନ୍ଦିର ସବୁ ଯାଇ ଭୋଜି ଖାଇକି ଆସିଥିଲୁ।
ହଁ। ସେଇଟି ବି ମାନେ ଭୋଜିରେ ସେଇଠି ଟୋଟାଲ ପାଞ୍ଚ ହଜାର ଲୋକଙ୍କ ପାଇଁ ଖାଇବା ହେଇଥିଲା, ଆଉ ସେଇଠି ମାନେ ଯୋଉ ଭଜନ ସମାରୋହ ବି ହେଇଥିଲା ସେଇଟି ବହୁତ ଲୋକ ବି ଆସିକି ଭଜନ କରୁଥିଲେ ଭଜନ ଦେଖୁ ବି ଥିଲେ। ତାପରେ ମାନେ ସମସ୍ତେ ଗୋଟେ ଗୋଟେ ପ ମାନେ ଲାଇନ ରେ ଠିଆ ହେଇକି ପତ୍ର ନେଇଗଲେ। ସେଇଠି ବସିକି ଭଜନ ଶୁଣିଲେ ତାଙ୍କର ଖାଇଲେ ତାପରେ ଆଜି ଯେତେବେଳେ ମୁଁ ସେଇପଟ ଦେଇ ଗଲି ସେଇ ଶାଗ ସବୁ ସଫାସଫି ହଉଥିଲା। ତାପରେ ଯୋଉ ମାନେ ଖାଇକି ସମସ୍ତେ ଯୋଉ ଚୋପା ତାର ଯୋଉ ଯୋଉ ଗୁଡାକ ଖାଉନାହାନ୍ତି ସବୁ ତକ ଘାସ ଉପରେ ଯୋଉ ପକେଇ ଦଉଛନ୍ତି। ସେଉଡାକ ସବୁ ତ ସଫା କଲେ ସଫା କରିକି ଯୋଉ ସେଇଠୀ କିନ୍ତୁ ଭୋଜିରେ ଭୋଜିରେ ସେଇଠି ଆ ମାନେ ଯୋଉ ପାଣି ସିଷ୍ଟମ କରିନଥିଲେ। କି କରିଥିବେ ମୁଁ ଦେଖିନଥିଲି କିନ୍ତୁ ପାଣି ସିଷ୍ଟମ ତ ହେଇନଥିଲା ମତେ ମୋତେ ଯାହା ଲାଗୁଚି, ଆମେ ଜଗନ୍ନାଥ ଆଶ୍ରମରେ ଭାବୁଥିଲୁ ହାତ ଧୋଇ ହବୁ ବୋଲି କିନ୍ତୁ ଆଉ ଆମର ମନେ ପଡିଲାନି। ସେଇ ଯୋଗୁରୁ ଆମେ ଚାଲିକି ଏକାଥରେ ଘରକୁ ପଳେଇଆ ଘରେ ଧୋଇଦେଲୁ ଆଉ। ହଉ ରଖୁଚି ଆଉ କେବେ କଥା ହବା।
ହଉ ଠିକ୍ ଅଛି, ଠିକ୍ ଅଛି।